ହଁ ମ୍ୟାଡାମ କଣ ହଁ ଭଲ ଭଲ ଅଛି, ଆପଣ କଣ କରୁଥିଲେ?
ନାଇ ମ୍ୟାମ ମୁଁ ଏବେ ବସିଥିଲି ଟିକେ କାମ କରୁଥିଲି।
ଆଚ୍ଛା ଆଚ୍ଛା -ଆଚ୍ଛା ଆଉ ଆଉ ଛତୁ ଯୋଉ ଚାଷ କରୁଥିଲେ, କଣ ହେଲା ସେଇଟା କଲେ?
ସେଇଟା ଚାଲିଛି ମ୍ୟାଡମ ପ୍ରୋସେସିଂଟା ଚାଲିଛି।
ଆଚ୍ଛା ଆଚ୍ଛା ହ ହ ହ ହଉ ମତେ ମତେ ବି ଟିକେ ଇଚ୍ଛା ତ ସେଥିପାଇଁ ମତେ ଟିକେ କୁହନ୍ତୁ ଯେ ମୁଁ ପାଳ ଫାଳ କିଣିକି ଆଣିକି ରଖିଛି। ମତେ ଟିକେ କହିଲେ ମୁଁ କରିବି।
ହଁ ଆଚ୍ଛା ଆଛା ତା ପାଇଁ ତ ପାଳ ଦରକାର, ପାଳକୁ ସାଇଜ ରେ କା ଟିଆ ଦରକାର ବି ନଡାକୁ। ଆ ପାଳ ମାନେ ସେ ନଡା କୁ ସାଇଜ ରେ ପୁରା କାଟିବେ ଗୋଟେ ସାଇଜରେ, ତାପରେ ତା ପାଇଁ ପୁରା ଦରକାର ମାନେ ସେ ତ ଜମାରୁ ବାହାରୁକୁ ଦେଖା ଯିବନି ନା, ତାକୁ ଜରି ଫରି ଘୋଡେଇକି ରଖିବେ। ବାଡ ହଁ ବାଡରେ ତାକୁ ତିଆରି କରିବେ ସେ ଯୋଉ
ଆଜ୍ଞା ଆଜ୍ଞା।
ହେଲା, ତାକୁ ଭାଡି ଭଳିଆ ଟିକେ କରିବେ। ସେଇଠି ସ ସବୁ ପକେଇବେ ତାକୁ। ଭଲରେ ପାାଳକୁ ପୁରା ନଡାକୁ ପୁରା ଭଲରେ ତାକୁ ତା ପାଇଁ ଗୋଟେ କୁଣ୍ଡ ଦରକାର। କୁଣ୍ଡ ଦରକାର, ପାଣି ଦରକାର। ହଁ ସେ ପାଳକୁ ପୁରା ବତୁରେଇବେ ନଡା କୁ। ପୁରା ନଡାକୁ ପ ହଁ ସଜେଇକି ର ରଖିଦେବାର ଅଛି ନଡାକୁ ପୁରା ଉଁ ତା ପୁଣି ଇଏ କରିକି ସଜେଇକି ତାପରେ ତାକୁ ସେଇ ଯୋଉ କଣ ଷ୍ଟେଜ ଭଳିଆ କରିଥିବ ଷ୍ଟେଜ ମାନେ ଯୋଉ ଭାଡି ଭଳିଆ ଯୋଉ କରିବେ ଉପର ତଳ କରି କରି ତାକୁ ସାଇ ଜି ରେ ନଡାକୁ ପକେଇକି, ତାପରେ ଛତୁ ମଞ୍ଜି କିଣିକି ରଖିଥିବେ। ଆଣିଥିବେ ବାହାରୁ, ସେଇ ଛତୁ ମଞ୍ଜିକୁ
ପକେଇବେ ଆଚ୍ଛା। ସେଥିରେ ଲୁଣ ବି ଦଉଛନ୍ତି ମ୍ୟାଡ଼ାମ, ଏବେ ମୁଁ ଶୁଣିଛି ହଁ ବୁଢ଼ା ଲୁଣ ଯୋଉ ମୋ ମୋଟା ମୋଟା ଯୋଉ ଲୁଣ, ସେଇଟା ହଁ ସେଇଟା ପ ପକେଇବେ ସେଇଟା ପକାଇ ସାରିଲା ପରେ ସେଟାକୁ ବାଡ଼ିକୁ ବତୁରେଇବେ ପୁରା ସେ ସେଇଟା ଗୋଟେ ଡ୍ରମ ବାଲିଟ ରେ ପାଣି ଭର ଭର୍ତ୍ତି କରିକି ସେଇଟାକୁ ପୁରା ଭର୍ତ୍ତି କରିକି ରଖିଛିିବା ହଁ।
ତାକୁ ରଖିବେ, ସେ ଭିଗି ସାରିଲା ପରେ ତାକୁ ଆଣିକି ପକେଇକି ସେ ମନ୍ ଜି ଆଉ ଲୁଣ ପକେଇ ତା ଉପରେ ଆଉ ଥରେ ପାଳ ପକେଇବେ ତାପରେ ଜରି ଟାକୁ ଘୋଡେଇବେ। ଘୋଡେଇକି ତାକୁ ଖରା ସୂର୍ଯ୍ୟ କିରଣ ଯେମିତି ଦେଖାଯିବନି ତାକୁ।
ଆଚ୍ଛା ଆଚ୍ଛା ହଁ ହଁ ବାଜିବନି ହଁ। ସେମ୍ ତି ଏକା କରିବାର ଅଛି ହଁ ସେଇଟା ମୁଁ ବି ଟିକେ ଟିକେ ଜାଣିଛି ଯେ କିନ୍ତୁ ଭଲରେ ଜାଣିନି। କାଳେ କଲେ କଣ ହବ ନହବ ସେମିତି ଭାବିକି ସେଟା ବୁଢା ଲୁଣ ପ କି କରି ଆଜିକାଲି ମା ଯୋଉ ବଜାରରେ ମିଳୁଛି ଛତୁଗୁଡ଼ା ଏତେ ଟେଷ୍ଟ ଲାଗୁନି ନା ନିଜେ ଘରେ କରିବାଟା ଛତୁ ଟା ଟିକେ ବେଶୀ ଭଲ।
ଭଲ ଟିକେ ହଁ ସେଇଟା ଆମେ ବି ନିଜେ କଲେ କି ଟିକେ ଭଲ ନିଜେ ଖାଇଆ
ଭଲ। ହଁ, ସବୁ ସେଇଟା ପାଳ ଛତୁ ଆମ ହେ ଗଛ ବାରିପଟେ ବି ମୁଁ କେ କେତେ ଗୁଡା ଗଛ ଲଗେଇଛି ସେଇଠି ସବୁ ସେ ନଡିଆ ଗଛର ତଳେ ତଳେ ସେ ଛୋ ଛୋଟ ଛୋଟ ଅପ୍ ମାନେ ଛତୁ ଗୁଡା ହେଇଛି। ସେ ଛତୁ ଗୁଡା ଆଣି କି ଦିଇ ତିନିଟା ଆଣିକି ମୁଁ ଖାଉଥିଲି ଯେ କେଇଟା ତା ତାପରେ ଅଲଗା ଛତୁ ଗୁଡ଼ା ଏ ବର୍ଷା ପାଇଁ ଅଲଗା ଛତୁ ବି ହେଇଛି। କେତେ ଗୁଡା ଛତୁ ଆମେ ଖାଆନ୍ତି, କେତେ ଗୁଡା ଖାଆନ୍ତିନି ନା। କାଳେ ବିଷାକ୍ତ ଛତୁ ହେଇଛିବ ମତେ ସେଇଟା ଡର। ସେଥିପାଇଁ ମୁଁ ସେଇ ଛତୁଟା ଟିକେ ବନେଇଲି ସେ ଛ
ନାଇଁ ପାଳ ଛତୁ ବି ବହୁତ ଟିକେ ଟେଷ୍ଟ ହୁଏ। ତାକୁ ତାକୁ ଯେମିତି କଲେ ବି ତାର ଟେଷ୍ଟ ଗୋଟେ ଅଲଗା ଟାଇପିର ଲାଗେ ଭଲ ଲାଗେ। ଉଁ।
ସେଇଟାକୁ ଛତୁ ଆପଣ ବେସର କରନ୍ତୁ, କି ଛ ତୁ ଚିଲି କରନ୍ତୁ, କି ଖାଲି ବି ପିଆଜ ପକେଇକି ଭାଜନ୍ତି ଯେତେବେଳେ ଭଲ
ହେଲେବି ତାକୁ ସେଟା ଭଲ ଲାଗେ। ହଁ। ତାର ବହୁତ ଟେଷ୍ଟ ହୁଏ, ଅଲଗା ଛତୁ ଅପେକ୍ଷା ପାଳ ଛତୁ ଟା ଭଲ ଲାଗେ। ସମସ୍ତେ ଛୁଆ ମାନେ ବି ଖାଇଆ ପାଇଁ
ହଁ, ପସନ୍ଦ କରନ୍ତି। ତାପରେ ଆମେ କଣ ଏଇ ଆଇଁଷ ବାରରେ ବି କେତେବେଳେ କେତେବେଳେ ଛତୁ ଖାଆନ୍ତି, କେତେବେଳେ ଖାଆନ୍ତିନି ଏମିତି। ଖାଇବାକୁ ବି ଭଲ ଲାଗେ, ତାପରେ ଟିକେ ଶୀଘ୍ର ବି ହେଇଯାଏ। ଯଦି କୁଆଡ଼େ ଜଲ୍ଦି କୁଆଡ଼େ ଯିବାକୁ ହବ ଶୀଘ୍ର ବି ହେଇଯାଏ, ତାପରେ ଆମେ ଘରେ କରିବାଟା କଣ କି ଘରେ ଯେତେବେଳେ ଆମେ ମନେକର କରୁଚେ ଘରେ କରିବାଟା କଣ ହୁଏ କି ମାନେ ଉଁ ଉଁ ଘରେ କରେଇବାଟା କଣ ସେଟା ଆମେ ନି ନେଚୁରାଲ ୱେ ମାନେ ଇଏରେ କଲେ କିଛି ଅସୁବିଧା ନାହିଁ, ସେଇଟା କିଛି ସାର ଫାର ପକାଉନାହାଁନ୍ତି।
ସାର ଫାର କିଛି ପକେଇବାନି। ହଁ, ପରିଷ୍କାରେ ହଉ ବାହାରୁ ଛତୁ ଯୋଉ ଆଣିଛେ ସେଇଟା କେତେ ସାର ଫାର ପଡୁଥିବ ଆମ ଦେହ ପାଇଁ କେତେ ହାନିକାରକ୍।
ହଁ ସେଇଟା ହାନିକାରକ ତାପରେ ଟିକେ ମତେ ତ ଯେତେ ଧୋଇଲେ ବି ଟି ତୀ ଖାଲି ବାଲିବାଲି ଲାଗୁଚି ତାପରେ ବେଶି ବି ଧୋ ବୋହିଲେ ବି ସେଥିରେ ପାଣି ରହିଯାଉଛି କି ନାହିଁ ରାନ୍ଧିଲା ବେଳକୁ ବେଶୀ ପାଣି ବାହାରେ। ଥାଉଛି ସେଇଟା ହେଉଛି ଅସୁବିଧା ହଁ ସେଥିପାଇଁ ସେଇଟା ଟା ଖାଲି ରେ ଛୋଟ ଛୋଟ ଟିକେ ବେଶୀ ଛୋଟ ଛୋଟ ନାଇଁ ମଝିରେ ମଝିରେ ଟିକେ। ଟିକେ କାଟିକି ଛୋଟ ଛୋଟ ପିଆଜରେ ଖାଲି ଆପଣ ସାଧାରେ ବି କଲେ କିଛି ମସଲା ମସଲି ନ ଦେଇକି ବି ସେଇଟା ଭଲ ଲାଗିବ ମାନେ ହଁ। ତାପରେ ଆମେ କଣ ଏତେ ତେଲ ମସଲା ବି ଭଲ ନାହିଁ ହଁ ହଁ। ଚିଲିଟାକୁ ଟିକେ ଛାଣିକି ଯଦି କରିବେ ଭଲ ଲାଗେ ସେଟା କଣ ଆମେ। କଣ ବେଶୀ ଆଜିକାଲି ଆଁ ମୋ ତେଲ ମସଲା ବି ଡକ୍ଟର ମନା କ ରିଛନ୍ତି ଖାଇବା ପାଇଁ ଆପଣ ଖାଲି ହଁ ସେଥିପାଇଁ ଖାଇକି। ଆ ମୁଁ ଯାଇଥିଲି ଆମର ଏଇଠି ପାଖରେ ଜଣଙ୍କ ଘରେ ସେମାନେ ଛା ଛତୁର ସେ ଭାଡ଼ି ବନେଇଛନ୍ତି ଯେ ସେଇଟା ମାନେ ସବୁଦିନ ଟିକେ ଟିକେ କୋଉ କୋଉ ଜାଗା ଭାଡିରୁ ଟିକେ ଟିକେ ଦେଖାଯ ଯାଉଥିବ ସେଇଟା କାଟି ଟିକେ ସେମାନେ ଛିଣ୍ଡେଇକି ଆଣିକି ଭଲ ଲାଗେ ବିକୁଛନ୍ତି ସେମାନେ ହଁ। ବେଶୀ ଭଲ ଦେଖଲା ହୁଁ
ପାଳ ଛତୁ ଟା ଭଲ କିଛି ଇଏ ନାହିଁ କିନ୍ତୁ ତାକୁ କରି ଜାଣିଲେ ବହୁତ ଭଲ। ଆମେ ଯଦି ତାକୁ ବେଶୀ ରଖିଦବା ତ ନଷ୍ଟ ହେଇଯିବ। ଗୋଟେ ଦିନରେ ହିଁ ତମେ ତାକୁ ଖାଇବାର ଅଛି ବିକ୍ରି କରିବାର ଅଛି।
ଆଜ୍ଞା ଆଜ୍ଞା ହଁ।
ଗୋଟେ ଦିନ ସେ ତାର ପାଳ ଛତୁ ଟା ତାର ଯେତେବେଳେ କଢ଼ ହେ ହେଇଥାଏ ସେଇଟା ସେତେବେଳେ ଭଲ ଲାଗେ ଆଉ ଯେତେବେଳେ ବଡା ହେଇକି ମଉଡିଯାଏ ସେତେବେଳେ ଟିକେ ଭଲ ଲାଗେନି।
ହଁ ସେଇଆ ସେଟା ତାପରେ ଘର ହେବି ଆପଣ ଗଲେ ସେଇଟା କାଢ଼ିକି ଟିକେ କରିକି ଆଣିବେ ସେଟା କରିକି ରାଧୁ ମତେ ଭଲ ଲାଗିଲା ତାଙ୍କର ସେମାନେ ପ୍ରୋସେସିଂ ମାନେ ତାଙ୍କର ଯାହା ଯେମତି ପ୍ରଣାଳୀରେ ସେମାନେ କରୁଛନ୍ତି। ଆଉ ତାଙ୍କର ଭାଡି ବି ବନେଇଛନ୍ତି ସେଠି କରୁଛନ୍ତି ତାରେ ଗୋଟେ ମାନେ ଏମିତି କୁଣ୍ଡ ଭଳିଆ ହେଇଛି ସେଠିବି ତାଙ୍କେ ଲଗେଇଛନ୍ତି ବତୁରୋଇକି ରଖୁଛନ୍ତି ହଁ।
କଲେ କି?
ବେଶୀ ଭଲ ହେବ ହଁ। ତା ପରେ ତାଙ୍କ ହଳଦୀ ବି ତା ଲଗାଉଛନ୍ତି ହଳଦୀ ବି କଞ୍ଚା ହଳଦୀ ସେଇଟା ସେମାନେ ଶୁଖେଇକି ବି ସେଇଟା ବି ତାଙ୍କର ଚାଷ କରୁଛନ୍ତି। ସବୁ ପ୍ରକାର ତାଙ୍କର ଟିକିଏ ସେ ଚାଷବାସି ଲୋକ ତ
ସେମାନେ ସେ ଛତୁ ଉପରେ ବେଶୀ କରୁଛନ୍ତି ଆଉ ନାଇଁ ଓେ।
ଛତୁ ନାଇଁ ତାଙ୍କର ବ୍ୟବସାୟୀ ଲୋକ ସେମାନେ। ବ୍ୟବସାୟୀ ଲୋକ ତାଙ୍କ ଘର ଆମ ଘର ପାଖରେ ସେମାନେ ଛତୁ ବି ବ୍ୟବସାୟ କରୁଛନ୍ତି ହଳଦୀ ବି ସେମାନେ ସେଇଟା ବି ହଳଦୀ କଞ୍ଚା ହଳଦୀ ବି ମାନେ ତାଙ୍କର ବିକ୍ରି କରୁଛନ୍ତି ତା ତାପରେ ସେଟା ସିଝେଇକି ଯେଉଁ ମିଲ୍ ହେବା ପାଇଁ ସେଇଟା ଯାଉଛି ତାପରେ ତାଙ୍କ ଗାଈ ବି ରଖିଛନ୍ତି ସେଇଟା ବି କ୍ଷୀର ବି ତାଙ୍କର ବିକ୍ରି କରୁଛନ୍ତି ମାନେ ର ଚାଷବାସ ଲୋକ ତା ସେମାନେ ଜାଣୁଛନ୍ତି ତାରେ ବେଶୀ ପରି ସ୍ରମ ଆମେ କଣ ଏମତି ଏତେ ଜାଣିବାନି ମୁଁ ଟିକେ ତାଙ୍କଠୁ ଶିଖିକି କରୁଛି ତାପରେ ଆମ୍ବ ସଢ଼ା ବି କରିଛନ୍ତି ଆମ୍ବଶଢ଼ା ବି କେତେ କରିଛନ୍ତି ଆମକୁ ବି ଦେଇଥିଲେ ଛତୁ ବି ଆମକୁ ଘ ମାନେ ଗୋଟେ ବେ ଇଏରେ ଗିନା ମାନେ ବେଲାରେ ବେଲାଏଟେ ଦେଇ ଥିଲେ ଆମେ କରିକି ନିଅନ୍ତୁ ମ୍ୟାଡ଼ାମ ଖାଇବେ ବୋଲି ଦେଇଥିଲେ ଭଲ ଲାଗିଲା। ସେମାନେ ହେଁ ହେଁ ମୁଁ ତାପରେ ମନ ପଡିଲା ଆ ପଣ ବି କରୁଥିଲେ ଏ କେମିତି କରୁଛନ୍ତି ଏମିତି ବୋଲି ଭାବିକି
ନାଇଁ ନାଇଁ ମୋର ଚାଲିଚି ମୁଁ ମାନେ ପୁରା ହେଇନି ଛତୁ ଗୋଟେ ଫାଷ୍ଟ ଇଏଟା ବାହାରିନି।
ଆଜ୍ଞା ଆଜ୍ଞା ହଁ ହଁ ହଁ। ଆଜ୍ଞା ଆଜ୍ଞା ହଉ ମତେ ଟିକେ ଦେବେ ଆପଣ
ହଁ ନିହାତି ନିହାତି ସ ମୋର ହେଲା ପରେ ମୁଁ ନିହାତି ଦେବି ହିଁ ହିଁ।
ଆଜ୍ଞା ଆଜ୍ଞା ପୁଅ ଆମର ବେଶୀ ପସନ୍ଦ କରିବ ହଁ ବେଶୀ ପସନ୍ଦ କରି ତାକୁ ଟିକେ ଚିଲି ସେଦିନ ମତେ କହିଲା ବିରିୟାନୀ ବନେଇବା ପାଇଁ ବିରିୟାନୀ ବି କରିଥିଲି ଛ ତୁ ରେ ବିରିୟାନୀ କରିଥିଲି ଆ ଭଲ ଲାଗୁଚି ହଁ।
ଭଲ ଲାଗିବସ୍
ପିଲା ସେତେ ଖାଲି ପିଆଜ ପକେଇକି ଭାଜିଲେ ବି ଭଲ ଲାଗୁଚି ଭଲ ଲାଗୁଚି ତାକୁ ଟିକେ ଆ ମତେ କହିଲେ ସେ ମ୍ୟାନ୍ ତାଙ୍କର ଯିଏ ବନେଇଥିଲେ ସେ ମତେ କହିଲେ ଟିକେ ହଳଦୀ ଆଗ ଟିକେ ପକେଇଦବ ହଳଦୀ ପକେଇ ହଳଦୀ ପାଣିରେ ପା ଉଁ ଆଗେ ପକେଇବ ହଳଦୀ ପାଣିରେ ସେଥିରେ ଟିକେ ଯାହା ତାର ଯଦି କିଛି ପୋକ ଜୋକ ଥିବେ ପଳେଇବେ। ତାପରେ ତାକୁ ଚିପୁଡିକି ଧୋଇକି ଇ କର ବେଶୀ କଲେ ଆମ ଇଏ ର ଏତେ ମୁଁ କଇଲି ଥାଉ ଉପରେ କୁଣ୍ଡା କୁଣ୍ଡି ଯାହା ପଡିଥିବ ଟିକେ ଭଲରେ ଧୋଇ ଦେବ କହିଲେ ତାକୁ ବେଶୀ ହଁ
ତୁ ବେଳେ ତାର ପୋକ ଫୋକ ଯାହା ଥିବେ ସବୁ ଧୋଇ ହେଇଯିବେ ଭଲ ଲାଗିବ ଆଉ। ହଁ ଟିକେ ଦଶ ମିନିଟ କେତେ ରଖିଦେବେ ସେ ଭିତରେ ତା ପରେ ଦଶ ପନ୍ଦର ମିନିଟ୍ ରଖି ସାରିଲା ପରେ ତାକୁ କାରି ଦେବେ ଛ ଛତକୁ ଛାଣିିଦେବି ଛତୁକୁ ପୁରା ପାଣି ବାହାର କରିଦେଇକି କଲେ କି ଭଲ ଲାଗେ ଛତୁକୁ ଯେମିତି ରାନ୍ଧିଲେ ସେମି ତି ତାର ପୋଡା ଯୋଉ ପତ୍ର ପୋଡେଇକି ଯୋଉ କରନ୍ତି ଗୋଟେ ମସଲା ବେସର ଦେଇକି ତା ବି ଆହୁରି ଟେଷ୍ଟ ଲାଗେ।
ବେଶୀ ଟେଷ୍ଟ ଲାଗିବ ସେ କହିଲେ ମୋତେ ସେ କହିଲେ ମୋତେ ଯେମିତି ଆମେ ମାନେ ଫୁଲ କୋବି କୁ ଯେମିତି ମାନେ ପୋକ ପାଇଁ ଯେମିତି ଆଗ ହଳଦୀ ପାଣିରେ ପକଉଚନ୍ତି। ତାପରେ କାଢିକି ତାକୁ କରୁଚନ୍ତି ସେମିତି ମତେ କହିଲେ ସେମିତି କରିବ ମୁଁ କହି ଲି ହଉ ସେମିତି କରିବି ଆଉ ଏମିତି କରିକି ଆଉ ପି ଆମର ଉଁ ଯେ ଫୁଲକୋବି ଖାଇଲେ ବି ତାକୁ କହିବ ଛାଣିଦିଅ। ନହେଲେ ଫୁଲକୋବି କହିବ ମାନେ ଚିଲି ବନେଇ ଦିଅ ଏମି ତି ତାକୁ ଟିକେ ଏମିତି ଛଣାଛଣି ଟିକେ ବେଶୀ ପସନ୍ଦ।
ଚିଲ୍ଲି ଟିକେ
ଆଜ୍ଞା ଆଜ୍ଞା ଆଜ୍ଞା ହଁ।
ଦେ ସବୁବେଳେ ସେଇଟା ପାଇଁ ମୁଁ ଛତୁ ଚାଷ ଟିକେ କରିବା ପାଇଁ ଇଚ୍ଛା କଲି କି ଘରୁ ଟିକେ ଖାଇଲି କଲେ କି ତାପରେ ଜାଗା ବି ଅଛି ଏଇଠେ କଲେ କି ପିଲା ଟା ଟିକେ ଖାଇବ ତରୁ
ଆଜ୍ଞା ହେଁ ହେଁ ଜରି କୁ ଜରି ମାନେ ସେଥିରେ ବ୍ୟବହାର କରୁଛନ୍ତି? ଏ ଯୋଉ ଭାଡ଼ି ଯଉ ବନେଇଚନ୍ତି ଜରି ଯଉ କହିଲେ ପକଉଚନ୍ତି ମାନେ ଏମିତି ସାଧାରଣ
ତା ଟାଇପ ର ଗୋଟେ ଜୋରି ଆସେନା ପୁରା ଦେଖ ହଁ ସେଇଟା ଭୁ ଫୋଡେଇକି ରଖିଲେ ଫପୁ ହବ। ସେଇଠି ଟିକେ ପବନ ଫବନ ବି ବାଜିବନି।
ବାଜିବ ହଁ ସେଥି ପାଇଁ ଆମେ ବାହାରେ ଯଉ ବଜାରରୁ ଛତୁ କିଣିଲା ବେଳେ ସେ ଜରିଯାକରେ ଟିକେ ଟିକେ କଣା କଣା କରି
ହଁ କଣା କଣା କରିଥାନ୍ତି ହଁ ପବନ ଟିକେ ଯିବ ତାପରେ ସେଇଟା ପୁରା।
ହଁ
ଦେଇକି ଛତୁ ଟା ଯଉ
ହଁ
ତିନି ଚାରି ଦିନ ଭିତରେ ତାର କଢ ଆସିବା ଷ୍ଟାର୍ଟ କରିବ ଧୀରେ ଧୀରେ ଆଉ।
ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ତାହେଲେ ହଉ ମ୍ୟାଡ଼ାମ ଏଠ ଆଜ୍ଞା ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ ଧନ୍ୟବାଦ।
ଆଜ୍ଞା ହଁ